ହ୍ୟାଲୋ ସାର୍ ହ୍ୟାଲୋ ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ାମ ନମସ୍କାର।
ଆଚ୍ଛା କେମିତି ଅଛନ୍ତି ସାର୍?
ବହୁତ୍ ଭଲ ଅଛନ୍ତି ଆଉ ଆପଣ କେମିତି ଅଛନ୍ତି?
ମୁଁ ବି ସାର୍ ବହୁତ ଭଲ ଅଛି। ଆଉ ସାର୍ ମୁଁ ଜାଣିବାକୁ ଚାହୁଁଥିଲି ଆପଣଙ୍କୁ ଭେଜ୍ ଆଇଟମ୍ ପସନ୍ଦ ନା ନନ୍ ଭେଜ ଆଇଟମ୍ ପସନ୍ଦ?
ମତେ ବେସୀକାଲି ନନ୍ ଭେଜ୍ ଆଇଟମ୍ ବହୁତ ଭଲ ଲାଗେ ଆଉ ଆପଣଙ୍କୁ?
ମତେ ତ ଭେଜ ହିଁ ପସନ୍।
ବେଶ୍ ଆପଣ ଭେଜ୍ ରେ କଣ କଣ ପସନ୍ଦ କରନ୍ତି କଣ ଖାଇବାକୁ ଆଉ କଣ ବନେଇବା ଓ କେମିତିକା କଣ ଆପଣଙ୍କ ଘରେ ବନାନ୍ତି ଟିକେ କହିପାରିବେ କୋଉ କୋଉ ଆଇଟମ୍ ବିଷୟରେ?
ଅ ମୁଁ ସାର୍ ଭେଜ ରେ ସେଇ ମତେ କେତେବେଳେ ପନିରି କିମ୍ବା ମ ରୁମ୍ ଏମିତି ହିଁ କରେ କିନ୍ତୁ ମୁଁ ନା ମତେ ଏତେ ବି କିଛି ରୋଷେଇ ଜଣା ନାହିଁ ତ ମୁଁ କରୁ କରୁ କେତେବେଳେ ହେଇଯାଏ ଠିକ୍।
ଆଜ୍ଞା ତାହେଲେ ଆପଣ କଣ ନୂଆ ଏକ୍ସପେରିମେଣ୍ଟ କରିକି କିଛି ଗୋଟେ ବନାନ୍ତି ସେଇ ଟାଇପ୍ ର କଣ
ହଁ ମୋତେ ଆକ୍ଚିଆଲି ଟିକେ ସ୍ନାକ୍ସ ଲାଇକ୍ କ୍ରପ୍ସି କ୍ରିପ୍ସି ଆଇଟମ୍ ଟିକେ ପସନ୍ଦ।
ଆଜ୍ଞା ସେଇ ଗ୍ରିପ୍ସି ଭିତରୁ କ୍ଲି କିମ୍ କ୍ରୀସ୍ପି ଭିତରୁ ଗୋଟେ ବି କିଛି ଆଇଟମ ର ରେସିପି ଗୋଟେ କହିପାରିବେ କି?
ମୋତେ ମସରୁମ୍ ପକୋଡ଼ା ବହୁତ ଭଲ ଲାଗେ ଯେଉଁଟାକି ଟିକେ ମାନେ କ୍ରେପ୍ସିି ଥିବ। ପାଇସି ଥିବ ସେଇଟା ସାର୍ ବହୁତ ବହୁତ ପସନ୍ଦା।
ଟିକେ ଆପଣ କହିପାରିବେ ସେ ରେସିପି ର କେମିତି କଣ ହେଇ ପାରିବ?
ମୁଁ ସାରେ ମୁଁ ସାରେ ଏମିତି କରେ ମୁଁ ଜାଣିନି ସାର୍ ପର୍ ଡେସିପି କଣ ବୋଲି ମୁଁ ଏମତି ବନାଏ ତ ମୁଁ ମସମକୁ କିନ୍ତୁ ବହୁତ ଭଲ ଭାବରେ ଧୋଇ ଦିଏ ତାପରେ ତାକୁ ଛୋଟ ଛୋଟ କାଟିକି ବେଶି ଛୋଟ କାଟେନି କାହିଁକି ନା ଏମିତି ବି ଛାଣିଲେ ଛୋଟ ହେଇଯାଏନା ସେଟା।
ଆଜ୍ଞା ଆଜ୍ଞା।
ଏ ଯେତେବେଳେ ପୁରା ସୁଖା ସୁୁଖା ଥିବ ପାଣି କଲେ ତ କାହିଁକି ନା ଏମିତି ପାଣି ବାହାରିବ ନା ପୁରା ଆଗୁଆ ଟିକେ କାଟିକୀ ଶୁଖିଲା ଶୁଖିଲା ଥିବ ତା ଦେ ତେ ଆମେ ଚାହିଁଲେ କନଫ୍ଲୋର ଦେଇ ପାରିବେ ନହେଲେ ପୁରା ବେଶ୍ ମାନେ ଯଦି ଆପଣ ଦଉଚନ୍ତି ପୁରା ହାଲକା ହାଲକା ଦେବେ ଯେ ପୁରା ଆ କଭରବ ଦବ ନା ସେ ସଫ୍ଟ ହେଇଯିବ ଆଉ ଯଦି ଟିକେ ଆପଣଙ୍କ ପାଖରେ ଅ ଅଲଗା କିଛି ଚାଉଳ ଗୁଣ୍ଡ ହେଲା କିମ୍ବା କିଛି ଆପଣଙ୍କ ଚିପ୍ସି। ପାଉଡ୍ଡର ଏ ସବୁ ଜିନିଷ ଅଛି ଆଉ ତା ପରେ ଟିକେ ମଶ୍ ତେଲ ମସଲା ପକେଇବେ ଲୁଣ ପକେଇବେ ଅଦା ରସୁଣ ପେଷ୍ଟ ଅଛି ଯଦି ଆପଣ ପକେଇ ପାରିବେ। ଆଉ ଯଦି କଶ୍ କସ୍ତୁରି ମେଥି ଏ ସବୁ ଅଛି ଯଦି ପକେଇବେ ନହେଲେ ବେଶିକ ଆପଣ ସେଇ କେବଳ ନର୍ମାଲ ଲୁଣ ଆଉ ସେ ତେଉଡ଼ା କିନ୍ତୁ ଲଙ୍କା ଗୁଣ୍ଡ ନିହାତି ପକେଇବେ ସେଇଟା ଟେଷ୍ଟି ବହୁତ ବଡ଼ା ଲାଗେ ତୋ ତ ଏମିତି କରେ ତ ମୋର କେତେବେଳେ କେମିତି ହୁଏ କେତେବେଳେ ନାହିଁ ଆଉ ତାକୁ ଶସ ତ ଟମାଟ ସସ୍ କିମ୍ବା ଚିଲ୍ଲି ସସ୍ ସହିତ ନିହାତି ଖାଇବେ ବହୁତ ଟେଷ୍ଟି ସାର୍ ଲାଗିବ।
ଆପଣ ସେଇଟା ତେଲରେ ପୁରା ଡିପ୍ ଫ୍ରାଏ କରନ୍ତି ନା ହାଲକା ସେକା ବାଲା କରନ୍ତି।
ନାଇଁ ମୁଁ ଆକ୍ଚୁ ଆଲି ତେଲରେ ହିଁ ପୁରା ଡିପ୍ ଫ୍ରାଏ କରେ। ତେଲ ହାଇ ଫ୍ରେମ୍ ରେ ଦେଇଦେଇକି ତାପରେ ଏଇଠୁ ମୁଁ ଫ୍ରାଏ କରେ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କୁ ନନଭେଜ ରେ କଣ କିଛି ବନେଇ ଆସେ?
ନାଇଁ ନନ୍ଭେଜ୍ରରେ ମତେ ଆସେ କିନ୍ତୁ ମୁଁ ନନ୍ଭେଜ୍ ତ ଖାଏନି ମୁଁ ଭେଜ୍ ହିଁ ଖାଏ। ନନ ଭେଜରେ ଏମେ୍ ଏଗ୍ ଅମଲେଟ୍ ଖାଏ ଆଉ ଏମ୍ ସାର୍ ମେତେ ସାର୍ ଖାଉନି କିନ୍ତୁ ବନାଇ ଆସେ? ଚିକେନେ୍ କରି ବି ବନାଏ। ଏଇ ସବୁ ଟିକେ ଟିକେ ମୁଁ ସାର୍ ବନାଏ ଆପଣଙ୍କୁ ସାର୍ କୋଉ ଟାଇପ ର ଆଇଟମ୍ ପସନ୍ଦ ଭେଜ ନା ନନ ଭେଜ।
ମତେ ନନଭେଜେ୍ ଟାଇପିର ଭେଜରେ ବି କିଛି ବନାଏ ପନିରିରେ। ପନିରିରେ ହଉ ଛତୁରେ ହଉ। ବହୁତ ପ୍ରକାର ମତେ ବନେଇବା ଆସେ ଯୋଉଟା କି ୟୁଟ୍ୟୁବୁ ରୁ ହେଉ ବିଭିନ୍ନ ପ୍ରକାର ଦେଖିକି ମଧ୍ୟ ଶିଖିଯାଏ।
ସାର୍ ନନଭେଜ୍ ଆପଣଙ୍କୁ କୋଉ ଆଇଟମ ଭଲ ଲାଗେ ଖାଇବା ପାଇଁ।
ମତେ ମଟନ୍ ଟା ହଉଚି ମୋର ବହୁତ ଫେବ୍ରାଇଟ୍।
ଆଚ୍ଛା ମ ଟନ୍ ସାର୍ ଆପଣ ମତେ କହିବେ ମୁଁ ତ ନିଜେ ଖାଏନି, କିନ୍ତୁ ଯଦି ଆମର କେହି ଗେଷ୍ଟ ଆସୁଛନ୍ତି ମୁଁ ଟ୍ରାଏ କରିବି ତାଙ୍କୁ ବନେଇକି ଦବା ପାଇଁ। ଆପଣ କହିବେ ମଟନ୍ କରି କେମିତି ବନେ?
ଆଜ୍ଞା। ଦେଖନ୍ତୁ ମଟନ୍ ଯେତେବେଳେ ଆସିବ ଧୋ ଭଲସେ ଧୋଇଦେବେ ଧୋଇ ସାରିକି ସେଥିରେ ଆପଣ ହଳଦୀ ଆଉ ସୋରିଷ ତେଲ ଭଲ ସେ ଚକୁଟିଲା ଭଳିଆ ଭଳିଆ ବଢ଼ିଆ ସେ ସ ମାନେ ଯେମତି ସ୍ମାସ୍ କରନ୍ତି ଆଳୁ ଯେମିତି ଚକୁଡନ୍ତି ସେମିତି ମଟନ୍ ଟାକୁ ଯେତେ ଚକୁଡିବେ ସେଥିରେ ତା ଭିତରେ ଯୋଉ ଥିବା ଯୋଉ ତେଲ ଅଂଶ ଟା ବାହାରକୁ ଆସେ ଆଉ ଟେଷ୍ଟ କୁ ଅଧିକ ବଢାଏ। ଆପଣ ଚାହିଁଲେ ଓ ହଁ। ଏବେ ବିଭିନ୍ନ ଉପାୟରେ କରୁଛନ୍ତି। ଆଗୁଆ ଅଦା ରସୁଣ ଦହି ଦେଇକି ଆପଣ ତାକୁ ଚକଟି କିନ୍ତୁ ଲୁଣ ପ ପକେଇବାନି। କାହିଁକି ନା ଲୁଣ ଟା ପକେଇଲେ ପାଣିଆ କରିବ ଚକଟା ଟାକୁ ପାଣିଆ କରିବ ସେ ମଟନ ଟାକୁ ଭଲ ହେବନାହିଁ। ମାନେ ଲୁଣ ଟା ପକେଇଲେ ଲୁଣ ଟା କଣ ଗୋଟେ ସଢେଇବା ପାଇଁ ଗୋଟେ ଜିନିଷ। ଲୁଣ ଆପଣ ଆଦୌ ପକେଇବେନି। ତାପରେ ଆପଣ ତେଲ ପକେଇବେ କଡେଇରେ। ପିଆଜ ଆଉ ଗୋଟା ମସଲା ଦେଇକି ପିଆଜ ଭାଜିିବା ହେଇସାରିଲା ପରେ ଅଦା ରସୁଣ ଆଉ କେବଳ ମିଟ୍ ମସଲା ଆଉ ହଉଚି କଣ କହିଲେ ଲଙ୍କାଗୁଣ୍ଡ, ଏତିକି ଏତିକି ଦେଇଦେବା। ହଁ ଜିରା ଧ ଗୁଡାକ ଗୁଣ୍ଡ ପକେଇବା ଟା ବେଟର ନୁହଁ। ଆପଣ ଯଦି ଚାହାନ୍ତି ଯୋଉ ଖାଲି ଜିରା ଗୋଟା ଜିରା ଧନିଆ ଆ ପୋସ୍ତ ଯଦି ଚାହାନ୍ତି ଆପଣ ସେ ପୋସ୍ତ କୁ ପୋସ୍ତ କୁ ବତୁରେଇକି ଆପଣ ବାଟିକି ସେଇ ମଟନ୍ ରେ ଦେବେ
ପୋସ୍ତ ସାର୍ ପୋସ୍ତ ସାର୍ ମଟନ୍ ରେ ଦେଲେ ଭଲ ଲାଗିବ। ଆପଣ ଟ୍ରାଏ କରିଛନ୍ତି।
ହଁ ହଁ ହଁ ଟ୍ରାଏ ମୁଁ ଟ୍ରାଏ କରିଚି, ବହୁତି ଟେଷ୍ଟି ଲାଗିବ। ପୋସ୍ତ ର ଏତେ ବାସ୍ନା ଆପଣ ଚାହିଁଲେ ସେଥିରେ ଆଳୁକୁ ବି ଫ୍ରାଏ କରିକି ଆପଣ ଆଳୁକୁ ଆପଣ ଫ୍ରାଏ କରି ପକେଇବେ। ନହେଲେ କଞ୍ଚା ଆଳୁ ଦେଲେ ଆହୁରି ବଢିଆ ସ୍ମେଲ୍ ଆସେ ଭଲ ବାସ୍ନା ହୁଏ। କାହିଁକିନା ମଟନ୍ ଟା ଯେତେ ବି ସ୍ମେଲ୍ ଆସେ ସେଥିରେ ଆପଣ ଯଦି ଆଳୁରେ ଆଳୁ ର ସ୍ମେଲ୍ ଟା ସେଥିରେ ବହୁତ୍ ଆସେ ମଟନ୍ ଅପେକ୍ଷା। ଆଉ ଆଉ ଆପଣ ଚାହିଁଲେ ଅମୃତଭଣ୍ଡା ମଧ୍ୟ କାଟିକି ତାକୁ ତେଲରେ ଭାଜିକି ଆ ମଟନ ଦେଇପାରନ୍ତେ, ବହୁତ ହିଁ ବଢିଆ ଲାଗିବ। ମଟନ୍ ଟାକୁ ଯେତେ ଭଲସେ
ସାର୍ ଆପଣ ମଟନ୍ ଟାକୁ ନର୍ମାଲ କଡେଇ ରେ କରନ୍ତି ନା ପ୍ରେସର କୁକର ରେ କରନ୍ତି?
ନାଇଁ ନାଇଁ। ଘଡେଇରେ ମସଲା କସେ, ଆଉ ମସଲା ହେଇ ସାରିଲା ପରେ ଡେକ୍ଚି ରେ ସିଝିବାକୁ ଦିଏ। ଏଟା ବହୁତି ଭଲ ମଟନ୍ ଟା।
ସାର୍ କିନ୍ତୁ ଏମତି ତ କହିଲେ ବହୁତ ଟାଇମ୍ ତ ଲାଗିବ ନା ତାକୁ ହବା ପାଇଁ କି।
ଆଜ୍ଞା ଆଜ୍ଞା। ଆପଣ ଯଦି ଗ୍ୟାସ୍ ରେ କରୁଛନ୍ତି ଆପଣଙ୍କୁ ଟାଇମ୍ ବହୁତ ଲାଗିବ ଆପଣ କହୁଛନ୍ତି। କିନ୍ତୁ ଚୁଲିରେ କରି ଦେଖନ୍ତୁ, ଚୁଲିରେ ବହୁତି ଟେଷ୍ଟି ବହୁତ ସମୟ, ସମୟ ଲାଗିବ ସିଝିବା ପାଇଁ। କିନ୍ତୁ ଆପଣ ଯୋଉ ମଟନ୍ ଟା ଯୋଉ ହଳଦୀ ତେଲ ସୋରିଷ ତେଲ ଦେଇକି ଆପଣ ଯୋଉ ଚକଟି ଥିବେ ସେଥିରେ ସିଝିବା ପାଇଁ ଟିକେ କମ୍ ସମୟ ଲାଗେ।
ଆଚ୍ଛା ସାର୍ ଆପଣ ଏ ସାର୍ ଏଇ ଯୋଉ ଟେ ଟେକ୍ନିକ୍ କହିଲେ ଟ୍ରିକ୍ ମୁଁ ଭାବୁଚି କେବେ ନା କେବେ ମୁଁ ଟ୍ରାଏ କରିବି। ଆଉ ଆମର ଯଉ ଗେଷ୍ଟ କିଛି ଆସିଲେ ମୁଁ ତାଙ୍କୁ ସେ ମାନେ ଦେବି ସେମାନେ ନିହାତି ଟେଷ୍ଟ କରି ମତେ ଜଣେଇବେ
ନିଶ୍ଚିନ୍ତ ନିଶ୍ଚିତ। ତାକୁ ଆପଣଙ୍କୁ କୋଉ କୋଉ ଗୀତ କିମ୍ବା ଫିଲ୍ମ ଦେଖିବାକୁ ହେଲେ ବହୁତ ଭଲ ଲାଗେ?
ହଁ ସାର୍ ମୁଁ ଫିଲ୍ମ ମତେ ଟିକେ ଫ୍ୟାମିଲି ବେଷ୍ଟ ମୁଭି ଟିକେ ଡ୍ରାମା ବେଷ୍ଟ ମୁଭି ଏଇ ସବୁ ର ମତେ ଫାଇଟିଙ୍ଗ ପିକଚର ଏଇ ସବୁ ଟିକେ ପସନ୍ଦ ନୁହେଁ। ଆଉ ଏବେ ତ ମୁଁ କାଲି ବି ରସେଣ୍ଟ ଗୋଟେ ମୁଭି ଦେଖିଥିଲି। ଅ ସେ ମୁଭି ନା ଟା ସୁପର ନାନୀ।
ମତେ ପୁରୁଣା ପୁରୁଣା ଟାଇପ୍ ର ମୁଭି ଭଲ ଲାଗେ ଆଉ ୱେବ୍ ସିରିଜ ମତେ ଦେଖେନି କାହିଁକି ନା ବହୁତ ଟାଇମ୍ ମାନେ ତା ଧିଅରେ ଗୋଟେ ଆଡିକସ ଟାଇପ ର ନା ତ ସେଥିପାଇଁ କି ଯଦି ତା ପୁରା ଦେଖଥିବ ପୁରା ନିଶା ଲାଗିଥିବ ସେଥିପାଇଁ ମୁଁ ଟିକେ ଟ୍ରାଏ କରେ ୱେବ ସିରିଜ କୁ କୁ ଆଭୋଏଡ୍ କରେ। ଫିଲ୍ମ ଫିଲ୍ମ୍ ଟିକେ ଦେଖେ। ଆପଣ କିଛି ଫିଲ୍ମ ଦେଖନ୍ତି ସାର୍?
ଆଜ୍ଞା ମୁଁ ଓଡିଆ ଫିଲ୍ମ ଉପରେ ବହୁତ ଆ ଦେଖେ। ମତେ ଓଡିଆ ଫିଲ୍ମଗୁଡା ବହୁତ ଭଲ ଲାଗେ। ଆ ଯେମିତି
ଓଡିଆରେ ସାର୍ ଓଡିଆର କିଛି ପୁରୁଣା ମୁଭି ମତେ ସଜେଷ୍ଟ କରିପାରିବେ ଯୋଉଟାକି ଫଫ୍ୟାମିଲୀ ବେଷ୍ଟ ଥିବ। ସେମିତି କିଛି ମୁଭି ଆପଣ ଜାଣିଛନ୍ତି?
ହଁ ଦେଖନ୍ତୁ ଆପଣ ଅ ଓଡିଆ ମୁଭି ଦେଖନ୍ତୁ ଓଡିଆ ମୁଭିରେ ଗୋଟେ ଅଛି କଣ ମୁଁ କାଲି ଗୋଟେ ରିସେଣ୍ଟଲି ଦେଖୁଥିଲି ଗୋଟେ ଚାରିଧାମ ବିଷୟରେ ଆଉ ଆଉ କଣ ଅ ବିଭିନ୍ନ ପ୍ରକାର ବହୁତ ଫିଲ୍ମଅଛି ସାମାଜିକ ଆଧାରିତ
ଚାରି ଚାରିଧାମ ମୁଭିଟା କହୁଚନ୍ତି ସେଇଟା ସାର୍ କୋଉ ଉପରେ ହେଇଚି କୋଉ ବିଷୟରେ ଟିକେ ମତେ କହିପାରିବେ ବେସିକ୍।
ଦେଖନ୍ତୁ ତା ଗୋଟେ ମା ବାପା ଅ ତାଙ୍କ ବା ବାପା ମାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ତା ବାପା ମା ମାନେ ଗୋଟେ ପୁଅ ବାପା ମାଆଙ୍କୁ ମାନେ ଚାରିଧାମ ବୁଲେଇବା ପାଇଁ ନେଇଥିଲା ଆଉ ତାଙ୍କ ବାପା ମାଙ୍କ ସ୍ୱପ୍ନକୁ ସାକାର କରିଥିଲା। ଏମିତିକା ଟାଇପ୍ ର ଗୋଟେ ଫ୍ୟାମିଲୀ ବେଷ୍ଟ୍ ର।
ଏଇ ମୁଭି ଟା ଶୁଣିକି ମତେ ବହୁତ ଇଟ୍ରେଷ୍ଟ ଲାଗୁଚି। ମୁଁ ଦେଖୁଚି ଯଦି
ଗାଇପରିବେ?
ଅ ମୁଁ ମତେ ସାର୍ ଟିକେ ମ୍ୟୁଜିକ୍ ଶୁଣିବାକୁ ଏମିତି ପସନ୍ଦ ଲାଗେ। ଆଉ ମୁଁ ମୁଭି ତ ମୁଁ ଏମିତି କହିଲି ଦେଖି କିନ୍ତୁ ଏମିତି ମୁଭି ମୁଁ ଗୋ ଏବେ ସାର୍ ବହୁତ ସାରା କାମ ରହୁଚି ନାଁ ଗୋଟେ ଦିନରେ ଗୋଟ ମୁଭି ଦେଖି ପାରୁନି। ତ ଗୋଟେ ମୁଭି କମ୍ପ୍ଲିଟ ହେଲା କୁ ମତେ ଯାହା ହେଲେ ବି ସେ ଦୁଇ ରୁ ତିନି ଦିନ ଭଳିଆ ଲାଗି ଯାଉଚି।
ଆଜ୍ଞା ଆଉ କୋଉ ଗେମ୍ସ ଉପରେ ଆପଣଙ୍କୁ ବହୁତ ଭଲ ଲାଗେ?
ଅନଲାଇନ୍ ଅନଲାଇନ୍ ନା ଅଫଲାଇନ୍ ସାର୍?
ଅଫଲାଇନ ହଉ ଯେମିତିକା ଆଉଟଡୋର ଗେମସ ଗୁଡାକ ଆଉ
ଆଉ ମୁଁ ନା ବହୁତ ହି ଅଳସୁଆ ତେଣୁ ମତେ ଆଉଟଡୋର ଗେମ୍ ସ ତ ମାନେ ବହୁତ ଦୂର ଦୂର ଇସ୍ତା ଆପଣଙ୍କ ସାର୍ କିଛି ଆ ଆଉଟଡୋର୍ ଗେମ୍ ପସନ୍ଦ?
ମତେ ଆଉଟଡୋର ଗେମସ ଯେମିତିକି ରନିଂ ଆଉ କଣ ମାନେ କବାଡି ଏଗୁଡା ଖେଳିବାକୁ ମତେ ବହୁତ
ଆପଣ ତାହଲେ ଆପଣ ସ୍କୁଲ କଲେଜ ଟାଇମରେ ନିହାତି ଭାବେ ପା
ହଁ ହଁ ହଁ ହଁ। ମୁ ପାର୍ଟିସିପେଟ କରିଛି ଆଉ ସେକେଣ୍ଡ ପ୍ରାଇଜ୍ ବି ମଧ୍ୟ
ଆରେ ବାଃ ଏଇଟା ତ ବହୁତ ବଢିଆ କଥା ଆପଣଙ୍କ ସ୍କୁଲ୍ କଲେଜ ଟାଇମରେ ଆଉ କୋଉ କୋଉ ଗେମ୍ ସବୁ ହୋଉଥିଲା ଆପଣଙ୍କ ସ୍କୁଲ୍ କଲେଜ ଟାଇମରେ?
ହଁ ସାଟଫୁଟ୍। ଆଉ-ଉ-ଉ-ଉ ସଟଫୁଟ୍ ଗେମସ୍ ଯୋଉ ପକେଇବା ଥ୍ରୋଇଙ୍ଗ୍ ବଲ୍ ଏଇଟା ହୁଏ। ଆଁ ତାପରେ ଲଙ୍ଗ୍ ଜମ୍ପ୍ ହୁଏ ମୁଁ ଲଙ୍ଗ୍ ଜମ୍ପରେ ଫାଷ୍ଟ ତାର ଯୋଉଟା ଫାଷ୍ଟ ଗେମ୍ ଟା ହୁଏ ତାପରେ ଫାଇନାଲ୍ ମ୍ୟାଚ୍ ହୁଏ ଫାଷ୍ଟରେ ମୁଁ ଥାର୍ଡ ହେଇଥିଲି ଆଉ ସେକେଣ୍ଡ ମ୍ୟାଚ୍ ଯେତେବେଳେ ଫାଇନାଲ ମ୍ୟାଚ୍ ହେଇଥିଲା, ସେଥିରେ ମୁଁ କଟ୍ କଟି ଯାଇଥିଲି, ଆଜ୍ଞା ଆମ କ୍ଲାସରେ ବହୁତ ଡେଙ୍ଗା ଡେଙ୍ଗା ପିଲା ଥିଲେ ସେ ସେଥିପାଇଁ ମୁଁ ଟିକେ ଆଁ କଟିଗଲି ଆଉ ଏମିତିକା ଟାଇପର।
ଆଚ୍ଛା ସାର୍ ଯୋଉ ଡେଙ୍ଗା କଥା କହୁଛନ୍ତି ମୁଁ ତ ଏମିତି ଦେଖିଛି ଟିଭି ଗୁଡାରେ ଆଡଭଟାଇଜ୍ ଦେଖେ କିଛି କମ୍ପ୍ଲେନ୍ ହେଇକା ପିଇଲେ ହାଇଟ୍ ବଢେ, ତ ଆପଣଙ୍କୁ ଏଇଟା ଲାଗୁଛି ଏଇଟା ସତ କମ୍ପ୍ଲେନ ହେଇକା ପିଇଲେ ସେମତି ହାଇଟ୍
ନା ନା ସେଇଟା କେବେ ନୁହଁ କମ୍ପ୍ଲେନ୍ ଖାଇବା ହରଲିକସ ଖାଇବା ପିଡିଅସୋର୍ ଖାଇବା, ଛୁଆମାନଙ୍କୁ ଯୋଉ ଦିଆ ହଉଛି ପେଡିଆସିଓର୍ ମାନେ ହାଇଟ୍ ବଢିବା ପାଇଁ।
ହ୍ୟାଙ୍ଗ କରିକି ଯୋଉ ଓହଳିକି ରହିବ ସେଇଥିରେ ବି ସାର୍ କଣ ହାଇଟ୍ ବଢେ କି?
ହଁ-ହଁ, ମୁଁ ଆପଣଙ୍କୁ ସେୟା ଏଇନା ସଜେଷ୍ଟ କରିଥାନ୍ତି ଆପଣ ଯଦି ଗୋଟେ ଉଚ୍ଚା ଜାଗାକୁ ଧରିକି ଆପଣ ଯଦି ସେଇଥିରେ ଦଶଥର ଦିନକୁ ବି ଯଦି କରୁଛନ୍ତି ସେଥିରେ ନିଶ୍ଚିନ୍ତ ଆପଣଙ୍କର ହାଇଟ୍ ବଢିବ।
କିନ୍ତୁ ସେଇଟା ସାର୍ କିଛି ବୟସ ପର୍ଯ୍ୟନ୍ତ ଲିମିଟ୍ ଅଛି ନା ସାର୍ ଏମିତି ବି ଅଧିକ ବୟସର ହେଲେ ବି ହେଇପାରିବ?
ନାହିଁ ନାହିଁ, ସେଟା ଗୋଟେ ଲିମିଟେଡ୍ ବୟସ ଥାଏ ଯେମିତିକା ଆ ତିରିଶ ବର୍ଷ ପର୍ଯ୍ୟନ୍ତ ପ୍ରାୟତଃ ପୁଅମାନେ ପୁଅମାନେ ତିରିଶ ବର୍ଷ ପର୍ଯ୍ୟନ୍ତ ଆହୁରି ହାଇଟ୍ ହେଇପାରନ୍ତି କିନ୍ତୁ ଝିଅମାନଙ୍କର ଗୋଟେ ଅଛି ମାନେ ପଚିଶ ଛବିଶ ପର୍ଯ୍ୟନ୍ତ ସେମାନେ ସେ ହାଇଟ୍ ହୁଅନ୍ତି ତାପରଠୁ ଝିଅ ଯେଉଁମାନେ ଗେ ଡେଙ୍ଗା ହେବା କଥା ସେମାନେ ହାଏଷ୍ଟ ହୁଅନ୍ତି ଆଉ ଯୋଉମାନେ ଗେଡା ହେଇଯିବା କଥା ସେମାନେ ଗେଡା ହେଇ ରହନ୍ତି ସେଟା ଫ୍ୟାମିଲି
ଆଉ ଏ ହାଇଟ୍ ବଢେଇବା ପାଇଁ କିଛି ଡାଜଟ୍ ବି କିଛି ମ୍ୟାଟର କରେ କି ସାର୍?
ନା ସେମିତି କିଛି ଆପଣଙ୍କ ମୁଁ ନାହିଁ ସେମତି କିଛି ନାହିଁ। ମାନେ ଏମିତିକା କିଛି ମେଣ୍ଟେନ କରିବେ ଏଇଟା ଖାଇଲେ ଯେମିତି ଆମେ ଭାତ ଖାଇଲେ ଆମେ ମୋଟା ହବା ଭାତ ନ ଖାଇଲେ ଆମେ ପତଲା ହିଁ ରହିବା। ସେମିତି କିଛି ଏଇ ଯୋଉ ହାଇଟ୍ ବଢେଇବା ପାଇଁ ସେମିତି କିଛି ନାହିଁ ଆଉ ଏଗୁଡା ସ ଏବେ ଆଡଭଟାଇଜମେଣ୍ଟ୍ ଯେମିତିକା ହରଲିକ୍ସ କମ୍ପ୍ଲେନସ୍ ତାପରେ ଯୋଉ ପେଡିଆସୋର୍ ଏଗୁଡା ସବୁ ମିଛ ଏଗୁଡା କିଛି ବି ନୁହେଁ ଫ୍ରଡ୍ ଗୁଡାକ କେବଳ ସେଲିଂସ୍ ପାଇଁ।
କରିବା ସାର୍ ଆପଣଙ୍କ ବହୁତ କିଛି ଜିନିଷର ନଲେଜ ଅଛି ମତେ ବି ଆପଣଙ୍କ ସହିତ କ କଥା ହେଇକି ବହୁତ ସାର୍ ଖୁସି ମିଳିଲା ଆଉ ବହୁତ କିଛି ମୁଁ ଜାଣିବାକୁ ପାଇଲି ଥ୍ୟାଙ୍କ୍ ୟୁ ସାର୍।
ୱେଲକମ୍ ୱେଲକମ୍।